ହ୍ୟାଲୋ।
ହାଲୋ।
ପ୍ରଣାମ ଦିଦି। କେମିତି ଅଛନ୍ତି?
ପ୍ରଣାମ। ହଁ ଭଲ ଅଛି। କେମିତି ଅଛ?
ମୁଁ ବି ବହୁତ ଭଲ ଅଛି। ଆଉ କଣ କରୁଛନ୍ତି? ହଁ ଘରେ ସମସ୍ତେ ଭଲ ଅଛନ୍ତି। ଆଉ ଆପଣ?
ହଁ ହଁ ମୁଁ ଭଲ ଅଛି।
ଆଉ ଆପଣଙ୍କ ଘରେ ସମସ୍ତେ କେମିତି ଅଛନ୍ତି?
ଘରେ ସମସ୍ତେ ଭଲ ଅଛନ୍ତି। ସୁସ୍ଥ ଅଛନ୍ତି ଠାକୁରଙ୍କ ଦୟାରୁ।
ଆଉ କିଏ କିଏ ଅଛନ୍ତି ଘରେ?
ଘରେ ତ ସମସ୍ତେ ଯା ଦେଡୁସୁର ତାପରେ ଛୁଆ ମାନେ ସବୁ ସ୍ଵାମୀ ପୁଅ ଏମତି ସମସ୍ତେ ଆଉ। ଶାଶୁ ଶ୍ୱଶୁର ତ ନାହାନ୍ତି ଚାଲିଗଲେଣି।
ଆଉ ଆଉ ତମ ଘରେ କିଏ କିଏ ସବୁ ଅଛନ୍ତି?
ଆମ ଘରେ ଆମର ଜଏଣ୍ଟ ଫ୍ୟାମିଲି। ଆମ ଘରେ ବାପା ଆ ମୋ ବୋଉ ବଡ ମମି ଆ ବଡ ବାପା ଆଉ ଭାଇ, ଭାଉଜ ମୋର ଦିଟା ଭଉଣୀ ଜେଜେମା ସମସ୍ତେ ଅଛନ୍ତି। ମୋର ଗୋଟେ ଛୋଟ ଭଉଣୀ।
ଆ ତ ବହୁତ ବଢିଆ କଥା। ଆମର ବି ସେଇପରି ଆମର ଯୌଥ ପରିବାର।
ଆଜ୍ଞା।
ଆଉ ବହୁତ ବଡ ପରିବାର ଆମର ବି। ବର୍ତ୍ତମାନ କିନ୍ତୁ ଛୁଆ ମାନେ ସମସ୍ତେ ଚାକିରୀ କରିକି ବାହାରେ ରହିଲେଣି।
ହୁଁ ଆମେ ଏକୁଟିଆ ଖାଲି ବାପା ମା ମାନେ ହଁ ଆମେ ଏକୁଟିଆ ଖାଲି ବାପା ମା ମାନେ ଘରେ ରହୁଚୁ ଆଉ। ସମସ୍ତେ ବାହାରେ ଅଛନ୍ତି।
ଘର ଭଲ ଲାଗୁନଥିବ ଖାଲି ଖାଲି ଲାଗୁଥିବ।
ହଁ ନିଶ୍ଚିନ୍ତ ସେମିତି ଲାଗୁଚି ଆଉ। ସେମାନେ ଆସିଲେ ଟିକେ ଭଲ ଲାଗେ।
ହଁ। ଏତ୍ ଯାହା ବି ହେଲେ ଛୁଆ ମାନେ ଘରେ ରହିଲେ ଘର ଟା ପୁରା ପୁରା ଲାଗେ।
ହୁଁ।
ଆଜ୍ଞା।
ଆଉ ତମେ ଘରେ କେତେ ଝିଅ?
ମୁଁ ଘରେ ମୁଁ ବଡ ମୋର ଗୋଟେ ଛୋଟ ଭଉଣୀ।
ଆଚ୍ଛା। କଟକଣା କାହା ଉପରେ ବେଶୀ ପୁଅ ମାନଙ୍କ ଉପରେ ବେଶୀ ନା ଝିଅ ମଙ୍କ ଉପରେ?
ଆ ଆମ ଘରେ ଦିଦି ସେମିତି ନୁହେଁ। ସମସ୍ତିଙ୍କୁ ସମାନ ଭାବରେ ଦେଖାଯାଏ।
ଆଛା, ନାଇଁ ଆମ ଘରେ କିନ୍ତୁ ଟିକେ ସେଇ ପ୍ରକାରର। ଯେ କିି କଟକଣା ଟିକେ ଝିଅ ମାନଙ୍କୁ ଅଧିକ ଆଚାର, ବ୍ୟବହାର ଚାଲିଚଳନ, ଢଙ୍ଗରଙ୍ଗ ସବୁଥିରେ ଝିଅ ମାନଙ୍କୁ ଟିକେ ଅଧିକ
ଏମିତି ହେଲେ ଏମିତି ହେଲେ ଝିଅମାନଙ୍କୁ ବି ଆମ ଘରେ ଦେଖାଯାଏ ଯାହା ବି ହେଲେ ଏ ଝିଅ ମାନଙ୍କୁ କୁହାଯାଏ ଏମିତି ବ୍ୟବହାର କରିବ ବଡମାନଙ୍କୁ। ଅ ଆଜ୍ଞା, ଆପଣ କହିବ। ଆ ଉଚ୍ଚ ଭାଷାରେ କଥାବାର୍ତ୍ତା କରିବନି। କୁହାଯାଏ ଝିଅ ପିଲା ମାନଙ୍କୁ ଆମ ଘରେ ଏମିତି ଶିଖାଯାଏ।
ହଁ ସେଟା ସତ କଥା ସମସ୍ତଙ୍କ ଘରେ ସେଇ ଅଛି ଅଭି ମାନେ ଛୁଆଙ୍କୁ ଜଣେଇବାର ଯେ କି ଝିଅ ମାନଙ୍କୁ ଖାସ କରି ପ୍ରାୟତଃ ଝିଅମାନଙ୍କୁ ଜଣାନ୍ତି। କିନ୍ତୁ ମୋ ମତରେ ଝିଅମାନଙ୍କ ଅପେକ୍ଷା ପୁଅ ମାନଙ୍କୁ ବି ଏଇ ଆଚାର ବ୍ୟବହାର ଶିଖେଇବା ଦରକାର।
ଶିଖେଇବା ନିହାତି ଜରୁରୀ ଯଦି ଖାଲି ଝିଅମାନେ ଚୁପ ରହିବେ,
ହଁ ପୁଅ ମାନେ ଭଦ୍ରାମୀ ଶିଖିବେନି, ଶିଷ୍ଟାଚାର ଶିଖିବେନି, ଆଉ ସେଥିପାଇଁ ଆମ ଘରେ ତ ଗୋଟିଏ ବୋଲି ଝିଅ, ଆଉ ସମସ୍ତେ ପୁଅ। ଆଉ ଆମ ଘରେ ଛୁଆମାନଙ୍କୁ ବେଶୀ ଟିକେ କଟକଣାରେ ରଖାଯାଏ, ମୁଁ ବି ମୋ ଯା ମାନଙ୍କୁ ସେଇ କଥା ତାଦିହରେ ନାନୀ ଝିଅ ପିଲାଙ୍କୁ ବାରିଲେ କଣ ହବ, ଆମେ ପୁଅକୁ ଶିଖା ହବ ଏମିତି ବ୍ୟବହାର କରିବନି।
ହଁ ଆଉ ପୁଅମାନଙ୍କୁ ବି ଶିଖେଇବା ଦରକାର, ବଡମାନଙ୍କୁ କେମିତି କଥାବାର୍ତ୍ତା କରିବା ଗୁରୁ ଜନମାନଙ୍କୁ ସମ୍ମାନ ଦବା, ଆ ଲଘୁଜନ ମାନଙ୍କୁ ସ୍ନେହ ହାତରେ କରିବା ଏଇଭଳି ଶିଖେଇବା କଥା।
ହଁ ସେଟା ପୁଅମାନଙ୍କୁ ବେଶୀ ଭଲ ଭାବରେ ଶିଖେଇବା ଦରକାର। ଝିଅ ପୁଅ ଉଭୟଙ୍କୁ ଶିଖେଇବା ଦରକାର ଯାହା ଫଳରେ ମାନେ ପରିବେଶରେ ଶାନ୍ତି, ବି ରହିବ ତାଙ୍କ ଜୀବନ ଶୈଳୀରେ ଉନ୍ନତି ଆସିବ ତାପରେ ସେମାନେ ବି ଆଚାର ବ୍ୟବହାର ସବୁଥିରେ,
ସବୁଥିରେ ଆଗେଇି ଯାଇ ଆଗକି ରହିବେ ଏବେ ତ ଝିଅମାନେ ପୁଅମାନେ ମାନଙ୍କ ଠାରୁ ବହୁତ ଆଗରେ ଅଛନ୍ତି।
ହଁ ହଁ, ନିଶ୍ଚିନ୍ତ ଏଇ କୌଣସି ନା କୌଣସି ବାଟେ ପୁଅ ମାନଙ୍କୁ ଯୋଉ ଢିଲା ଛାଡି ଦିଆଯାଇଛି।
ନିହାତି ହଁ ପାଠପଢା ଝିଅ ମାନଙ୍କୁ ପାଠ ପଢାରେ ବହୁତ
ଆଉ ପୁଅ ପୁଅ ମାନଙ୍କୁ ଯଦି ଢିଲା ଛାଡିଦବା ସେଠି ନାଇଁ ଟିଉସନ ଯା ନାଇଁ ପୁଅ ବି ଗାଧେଇବ, ଝିଅ ବି ଗାଧେଇବ ସାତଟା ଭିତରେ ନିଜ ନିତ୍ୟ କର୍ମ ସାରିବ, ତାପରେ ପାଠପଢ଼ା।
ହଁ, ଦିଦି। ହୁଁ ଝିଅ ମାନେ ଝିଅ ମାନେ ହେବେ ଏତେ ଆଗକୁ ପଳେଇଛନ୍ତି ଯେ ପାଠ ପଢାରେ ହଉ, ସାଠରେ ହଉ ସବୁଥିରେ ହେଇକ ଝିଅ ମାନେ ବହୁତ ଆଗରେ ଅଛନ୍ତି ପୁଅ ମାନଙ୍କୁ
ହଁ ହଁ, ନିଶ୍ଚିନ୍ତ ଏଇଟା ସତ କଥା। କାହିଁକି ନା ଝିଅ ମାନଙ୍କ ମନ ହଉଛି ତାଙ୍କ ମୁଣ୍ଡଟା ଆକ୍ଚୁଆଲି ସ୍ଥିର, ଶାନ୍ତ ମୁଣ୍ଡ ଆଉ, ପୁଅ ପିଲା ବହୁତ ଟିକେ ନ ଦୁଷ୍ଟାମି କରିବାରେ ମାନେ ଆଗୁଆ। ଟିକେ ଦୁଷ୍ଟାମି କରିବେ କଥା ଟିକେ ନ ଶୁଣିବେ ଏଇପରି ହବା ଦ୍ଵାରା ପା ପାଠ ପଢିବାରେ ବି ଦାୟୀତ୍ୱ ଆସେନି, ଦାୟୀତ୍ୱ ନ ଆସିବାଦ୍ଵାରା ସେମାନେ ପଛେଇଯାଆନ୍ତି। ଆଉ ଗୋଟେ ଝିଅ, ଗୋଟେ ଝିଅ ଭଗବାନଙ୍କର ସୃଷ୍ଟି। ଘ ଭଗବାନଙ୍କର ବି ସୃଷ୍ଟି ଯେକି ଗୋଟେ ଝିଅ। ମାନେ ବହୁତ୍ କମ ଏଜ୍ ରୁ ସେ ବହୁତ୍ ମାନେ ମ୍ୟାଚର ହେଇଯାଏ
ଆଜ୍ଞା
ମେଣ୍ଟାଲି ଫିଜିକାଲି ମାନେ ଶାରୀରିକ ଭାବରେ ମାନସିକ ଭାବରେ ସେ ପୁରା ମାନେ ପ୍ରସ୍ତୁତ ହେଇଯାଏ ବହୁତ ଜଲଦି ହଁ ଆଉ ତା ବ୍ୟବହାର ବି ବହୁତ ବଦଳି ଯାଇଥାଏ ମାନେ ସେଟା ଯେମିତି ଈଶ୍ଵର ଦତ ଗୁଣ ଗୋଟେ
ହଁ ପୁଅ ମାନଙ୍କୁ ଟିକେ ସେଇଟା ଜାଣିବା ଆଉ ବହୁତ୍ କଷ୍ଟ ହୁଏ ଡେରି ହୁଏ
ଡେରି ହୁଏ ଗୋଟେ ସାଧାରଣ ଭାବରେ ଦେଖିବ ଗୋଟେ ଝିଅଟି ସମସ୍ତଙ୍କ ମନ କଥା ବୁଝିପାରୁଥିବ କିନ୍ତୁ ଗୋଟେ ପୁଅ ପିଲାଟେ ବୁଝି ପାରୁନଥିବ ସେ ଚେଷ୍ଟା କଲେ ବି ବୁଝି ପାରିବନି
କେବେ ଝିଅ ମାନଙ୍କ ମନ କଥା ବୁଝିବା ବହୁତ କଷ୍ଟ ପୁଅ ମାନଙ୍କ ପାଇଁ
ହଁ ସେଇ କଥା କହୁଛି ସେ ମାନେ କୌଣସି କଣ କୌଣସି କାରଣରୁ ମାନେ କଥାବାର୍ତ୍ତା ଶାଳୀନତା ଏଇଗୁଡା ସବୁ ଗୋଟେ ପରିବାର ଭିତ ସେଥିରୁ ଛୁଆ ହିଁ ଶିଖନ୍ତି ତାଙ୍କ ମାନେ ଘରେ ବାପା ମା କିପରି ବ୍ୟବହାର ଜେଜେ ମା ଜେଜେ ବାପାଙ୍କର ବ୍ୟବ ବ୍ୟବହାର କିପରି ଅଜା ଆଈ ମାମୁ ଘର ତାଙ୍କ ସହିତ କେମତି କଥାବାର୍ତ୍ତା ବ୍ୟବହାର କରାଯାଏ ଆ ସେମାନେ କେମିତି ତୁମକୁ ସେମାନେ କେମିତି ତମକୁ ତୁମକୁ ସମ୍ମାନ ଦିଅନ୍ତି ସେମାନେ କେମିତି ତୁମକୁ ବ୍ୟବହାର କରନ୍ତି ତାପରେ କୌଣସି ଯଦି ତମ ଦ୍ଵାରା ତମ ଦ୍ଵାରା ଯଦି କିଛି ଭୁଲ ହେଇଛି କି କିଛି ବି ହେ ପ୍ରୋବ୍ଲେମ ହେଇଛି ଅସୁବିଧା ହେଇଛି ତ ସିଏ ତାକୁ କେମିତି ତାର ଉତ୍ତର ଦିଅନ୍ତି ତମେ ଗୋଟେ ଭୁଲ କରିଦେଲ ଜଣେ ଆସିକି ତମକୁ ପାଟି କରିଦବ ଆଉ ଜଣେ ଆସିକି ତମକୁ ବୁଝେଇଦବ ତମକୁ କିଏ ଭଲ ଲାଗିବ ଯିଏ ଜଣେ ବୁଝେଇଦେଲା କିନ୍ତୁ କିନ୍ତୁ ଯଦି ବୁଝେଇବା ଲୋକ କେହି ନଥିବେ ଆଉ ଦି ଜଣ ଲୋକ ଥିବେ ସିଏ ପାଟି କରୁଥିବେ ତମର ବି ବ୍ୟବହାର ଆଚାର ଏଇ ଟାଇପ ର ହେଇଯିବ
ଆଜ୍ଞା ନିହାତି ନିଶ୍ଚିତ ହେଇଯିବ ଯଦି ବୁଝେଇ ପାରୁଥିବ କି ଏଇ ପିଲା ଟା ଏଇ ଭୁଲ ଟା କରିଛି ତାକୁ ବୁଝେଇଲେ ସେ ବୁଝି ଯାଉଛି ତ ଗାଳି କଲେ କଣ ହବ ସେ ସେ ପିଲାଟା ମୁଣ୍ଡରେ ଆହୁରି ଖରାପ ଚିନ୍ତାଧାରା ପଶିବ ସେଇଥିପାଇଁ ତାକୁ ବୁଝେଇବା ପ୍ରଥମ କାମ ହଉଛି ତାକୁ ଆଗେ ବୁଝେଇବା
ହଁ ତାକୁ ତ ବୁଝେଇବ ତାପରେ ନିଜର ବ୍ୟବହାର ବି ଏପରି ରଖିବ ଯେ କି ଛୁଆ ତମଠୁ ଶିଖିବ ବାପା ମା ଯାହା କରନ୍ତି ଛୁଆ ସେୟା ଶିଖନ୍ତି ଆଉ ତମେ ତମ ସ୍ତ୍ରୀ ସାଙ୍ଗରେ କିପରି କଥା ହଉଛ ତମ ପୁଅ ତମ ତା ସ୍ତ୍ରୀ ସାଙ୍ଗରେ ସେଇ ପରି ଭାବେ ବ୍ୟବହାର କରିବ। ତମେ ତମ ଝି ମାନେ ସ୍ଵାମୀଙ୍କ ସହିତ କିପରି କଥା ହଉଛ ମା ମା ତା ମାନେ ସ୍ଵାମୀଙ୍କୁ କେମିତି ଯତ୍ନ ନଉଛି କେମିତି କଥାବାର୍ତ୍ତା କରୁଛି କେମିତି ସମ୍ମାନ ଦଉଛି ଗୋଟେ ଝିଅ ତା ମା ଠୁ ଏଇ ଜିନିଷ ହିଁ ଶିଖିବ
ନିହାତି ଦିଦି ଘରେ ଯଦି ଆମେ ଜେଜେ ମା ଜେଜେ ବାପାଙ୍କୁ ଅ ସମ୍ମାନ ନଦବା ଭଲସେ ତାଙ୍କ ଯତ୍ନ ନ ନେବା ଆମେ ବଡ ମାନେ ତ ଆମ ପିଲା ଛୁଆ ଆମ କତରୁ କଣ ଶିଖିବେ। ନା ଯଦି ଆମ ବାପା ମା ଆମକୁ ଯତ୍ନ ନଉନାହାନ୍ତି ତ ଯୋଉ ଆମ ଧ୍ୟାନ ରଖୁନାହାନ୍ତି, ଆମକୁ ଖାଇବା ପାଇଁ ଦଉନାହାନ୍ତି। ଆମେ ବି ରଖିବୁନି, ଏଇଆ ହଉଚି କଥା। ଇଏ ବି ବଡ ହେଲେ ସେଇଆ କରିବେ, ତାଙ୍କ ବାପା ମା ମାନଙ୍କ ସହିତ।
ଆଉ ସେଇ, ଏଇ ଜିନିଷ ଟା ଆଜିିକାଲି ମାନେ ଆମ ସମାଜରେ ବହୁତ କମି କମି ଗଲାଣି, କାହିଁକି ନା ସବୁ ଏକୁଟିଆ ରହୁଚନ୍ତି ଯଉଥ ପରିବାରରେ ରହିଲେ, ଏଇ ସବୁ ସଂସ୍କାର ଶିଖିବାକୁ ମିଳେ। ଆଉ ଆଜି ଆଜିକାଲିତ ଯୌଥ ପରିବାର ବହୁତ କମ୍। ଆଉ ତମେ ବି ନିଜେ ଦେ ଦେଖିବ ତମ ଆଖପାଖ ସାଙ୍ଗମାନେ, ସେମାନେ ସବୁ ଗୋଟିକିଆ ପରିବାରରେ ରହୁଥିବେ ବାପା ମା ଛୁଆ। ତାଙ୍କ ବ୍ୟବହାର ଆଉ ତମ ବ୍ୟବହାର ମଧ୍ୟରେ ବହୁତ ଦୂରତା ରହିଛି।
ବହୁତ ବହୁତ ଦୂରତା, ଆ ତାଙ୍କର କଥାବାର୍ ସାଇ ସାଇ ଶୈଳତା ଆମର କଥାବାର୍ତ୍ତା, ବହୁତ ଅଲଗା ଦିଦି, ବହୁତ ଅଲଗା।
ତାଙ୍କ ପାଖରେ ସହିବାର ଶକ୍ତି ନଥିବ, ସହନଶୀଳତା ନାହିଁ ତାଙ୍କ ପାଖରେ। ନିଶ୍ଚିନ୍ତ ଭାବରେ ନଥିବ, କାହିଁକି ନା ତାଙ୍କୁ କେହି କେବେ କିଛି କହିଲେନି, କୌଣସି କଥାରେ ବାରିଲେନି ତାଙ୍କ ପାଖରେ ନିଶ୍ଚିନ୍ତ ନଥିବ କିନ୍ତୁ ଯିଏ ସବୁବେଳେ ସହି ସହି ଆସିଥିବ ବଡ ପରିବାରରେ କିଛି ଭୁଲ କଲେ ତାକୁ ବାରୁ ମା ଏମିତି କରନ୍ତିନି, ସେମିତି କରନ୍ତି, ତ ତା ପାଖରେ ସହନଶୀଳତା ବହୁତ ଅଛି।
ନିହାତି ଦିଦି ଆଉ ସିଏ ଯଦି କୌଣସିି କିଛି ଗୋଟେ ଭୁଲ ହେଇଯାଉଥିବ, ହଁ ଯଦି କିଛି କରିଦେବି ହଁ ନାଇଁ ଯଦି ମୁଁ କିଛି ଭୁ, ମୁଁ ଘରେ କହିପାରିବି କି ଏଇଟା ମୋ ଦ୍ଵାରା ଭୁଲ ହେଇଯାଇଚି, ତାକୁ ଘରେ ଆ ସମସ୍ତେ ମିଶି ଶିକିି ସେଇ ଅସୁବିଧା ଟାକୁ ଅ ସମାଧାନ କରିବେ। ଆଉ ସେଇଟା ନଥାଏ ସାନ ପରିବାରରେ ଆଉ।
ହଁ, ଛୋଟ ପରିବାରରେ ଏଇସବୁ ଜିନିଷ ନଥାଏ। ତାପରେ ଆଉ ଗୋଟେ ଜିନିଷ ହଉଚି ତମେ ଯୌଥ ପରିବାର ର କହିବାରୁ ମୁଁ ମନରେ ଭାବିଲି ଯେ କି, ଆଚାର ବ୍ୟବହାର ସମ୍ପୂର୍ଣ ହେଇଥିବ ତମେ। ଅ କାହିଁକି ନା ଯୌଥ ପରିବାରରେ ହିଁ ଏ ସବୁ ଶିଖିବାକୁ ମିଳେ, ବଡ ପରିବାରର ଛଡା ଛୋଟ ପରିବାରରେ ଏସବୁ ମିଳିବନି। ତାପରେ ଭଲ ପାଇବା ଗୋଟେ ଜିନିଷ ଯୋଥ ପରିବାରରୁ ଯୋଉ ପ୍ରକାର ମିଳିବ, ଗୋଟେ ଛୋଟ ପରିବାରରୁ ମିଳିବନି।
ମିଳିବନି, ସବୁଠୁ ଅଧିକ ଭଲ ପାଇବା ମିଳିବ ଯୌଥ ପରିବାରରେ।
ହଁ, ତାପରେ ମାନେ ଯୌଥ ଯୋଉ ଛୋଟ ପରିବାରରେ ବାପା ମାଙ୍କ ଛଡା ଆଉ କେହି ନାହାନ୍ତି। ଆଉ ଯୋଉଥ ପରିବାର ଜେଜେ ବାପା ଜେ ଜେ ମା, ଦାଦା, ଖୁଡି, ତାଙ୍କର ବନ୍ଧୁ ବାନ୍ଧବ ମାନେ ଖୁଡିଙ୍କର ଭାଇ ଆଉ ପିସା ପିସି ଏମାନେ ସମସ୍ତ ତେ, ସମସ୍ତଙ୍କ ଠାରୁ ଭଲ ପାଇବା ଆଉ ସମ୍ପର୍କରେ ଗୋଟେ ଘନିଷ୍ଠତା ଏଇଟା ଯୌଥ ପରିବାରରେ ଅଛି।
ହାଲୋ କହ? ଟିକେ ରୁହ ବାପା କଲ୍ କରିଚନ୍ତି ମୁଁ ଆପଣଙ୍କୁ କଥା ହେଇକି କଲ୍ କରିଚି, ଧନ୍ୟବାଦ ଦିଦି।